ହାଲୋ।
ହଁ।
କଣ କିରେ ତୋର ହେଇଚି?
କଣ କରଚୁ ସାଙ୍ଗ?
ମରୁଚି ହଁ। ହାଲୋ।
ହଁ।
ତମେ କଣ କରୁଚ?
ବସିଛି ମୁଁ ଛାତ ଉପରେ।
ଓ ହଁ।
ଖରାଟା ହୋଉଚି ଯେ ଭଲ ଲାଗୁନି ମୁଁ କହଲି ଦେଖିଆ ମୋ ସାଙ୍ଗ କଣ କରୁଚି ଟିକେ ଫୋନ କରିଦିଏ।
କିଏ କିଏ ଅଛ?
ଏକା ବସିକି ଖରା ଖାଉଚି। ତମ ଏପଟେ ଖରା ହୋଉନି କି?
ଆମ ପଟେ ସେଇଭଳିଆ ହୋଉଚି ଆଉ। ଆଉ ବର୍ଷା ତମର ହୋଉଚି ନା ହୋଉନି ହାଲୋ। ହାଲୋ। ହାଲୋ। ହାଲୋ।